ଆପଣ କଣ କରୁଛନ୍ତି?
ଏଇ ଜଷ୍ଟ ବସିକି
ହଁ ହଁ। କଣ କରୁଛନ୍ତି? ହୁଁ ଆପଣ କଣ କଣ ଖାଇବେନି?
ଆଇବି ଆଉ।
ହଁ। ଚାଲୁନାହାନ୍ତି କୋଊଦିନ ପୁରୀ ପୁରୀ ଯିବା ବୁଲିକି ଆସିବା।
ଆପଣ ସିନା ଭେଟ ହେଲେ ମୁଁ ଯିବି।
ହଁ ସେ ଭେଟ ହବା ସାଙ୍ଗ ହେଇକି ଯିବା ଆଉ।
ହଉ ଯିବା ଆଉ ଡୁରି ଲାଗିଲେ ଯେ ସେ ଆମେ ଦୁଖିବା ପାଇଁ ଚାହିଁବା ବି ଭଗବାନ ଡାକିନଉ।
ହଁ। ଜଗା ଡୋରି ଲାଗିଲେ କେହି ଇଏ କରିପାରିବେନି।
ଦେଖୁନା ଆମେ ଯୋଉ ଫ୍ୟାମିଲି ମେମ୍ବର ଯାଇଥିଲୁ। ଆମ ପାଖରେ ଏତେ ବି ମାନେ ମନି ଫନି ଇଏ ନ ଥିଲା ମୋ ଜେଜେ ମାଙ୍କର ବର୍ଷିକିଆ ଜଷ୍ଟ ସରିଥିଲା। ମାନେ ସ ସଡନଲି ପୁରାପୁରି କିଛି ପ୍ଲାନିଂ ଫ୍ଲାନିନ୍ଗ କିଛି ନାହିଁ। ସଡନଲି ଆମେ ଆମ ଗାଡି ତ ଅଛି। ବୁଲାର ତ ରାତିରେ ଯୋଉ ସବୁ ହଁ।
ଠାକୁରଙ୍କ ଡୋରି ଲାଗିଲେ କେହି ତ ରଖି ଜଗନ୍ନାଥ ଆପଣ ଘରେ ଆଉ କଣ କଣ ପର୍ବ ପାଳନ୍ତି?
ଆମର ମକର।
ହୁଁ
ଆମର ଶ୍ରାବଣ ମାସ ଟା ପୁରା ପୁରି ଘରେ ବିନା ଆଇଁଷରେ। ଶ୍ରାବଣ ମାଂସ ଆଉ ଆଉ କଣ ଗୋଟେ ତ କାର୍ତ୍ତିକ ମାସ ଆଉ ଜ୍ୟେଷ୍ଠ ମାସ। ତ ଏଇ ତିନିଟା ଯାକ ମାନେ ମାସ ସାରା ସେ ଘରେ ଆଇଁଷ ପଶିବନି। ନା ଟିକିଏ ଆଇଁଷ ବି ଏଇତିଆ ଆମର ହୁଏ। କାଇଁକି କେଜାଣି କହା କଥା ଜାଣିଛନ୍ତି ସେ କେମିତି କଣ?
ହଁ ଆପଣ କଣ ପର୍ବ ପାଳନ୍ତି?
ଉଁ ବେଶୀ ଏଇ ଝାମୁରେ ନିଆଁ ରେ ଚାଲେ। ଆ
ହୁଁ।
ଏ ତଜ ଆଉ ଅଲଗା କିଛି ପର୍ବ ଭଲ ପାଳିିନି ତ ଆଉ କଣ ଜାଣିବି।
ଓ ନା ଆପଣଙ୍କ ଘରେ ବି ବେଶୀ ଅଧିକ କୋଉ ପର୍ବ ଟା ପାଳନ।
ଆମର ସବୁ ପର୍ବ ମାନେ ଯୋଉରା କହିଲେ ଆପଣଙ୍କୁ ସେଇ ପର୍ବରେ
ହୁଁ।
ମା ଥିଲେ ମତେ ଭଲ ଲାଗେ ପର୍ବ ହୁ ହୁମ୍ ମୋ ମା ଯଦି ନଥିବ ଘରେ ସେ ମତେ ଭଲ ଲାଗେନି ଯାହା ପର୍ବ ହେଇଯାଉ ପଛେ।
ଆଁ ହଁ। ମକର ସଂକ୍ରାନ୍ତି ଟା ଅଧିକା ଆଉ। ହୁଁ।
ସେଇ
ଆ ପଣା ସଂକ୍ରାନ୍ତି
କଂ କହିଲେ?
ପଣା ସଂକ୍ରାନ୍ତି
ପଣା ସଂକ୍ରାନ୍ତିରେ ଶୁଣ ସମସେ ଏଇ ବର୍ଷ କଣ ହେଇଚି ଜାଣିଚନ୍ତି ନା ନାଇଁ। ଏଇ ଯୋଉ ଗୋଲାବସ ଆମ ଘରେ ଦାଦା ବାପା ଆଉ ଜ ବାହାରୁ ଦି ଜଣ ଦାଦା ଆସିଥିଲେ ସେମାନେ କଣ କରିଛନ୍ତି ନା ଭାଙ୍ଗ ମିଶେଇ ଦେଇଛନ୍ତି ତାଙ୍କ ଇଏରେ ସେ ଜଉରା କରିଛନ୍ତି ମୁଁ ଜାଣିନଥିଲି ମୁଁ କଣ କରିଚିନା ଘରକୁ ଯେହେତୁ ଖୁସିରେ ଯାଇଛି ହଷ୍ଟେଲରୁ
ମୁଁ ପି ଦେଇଚି।
ଶୋଇଥିବ ଏକାଥରେ ଆଉ।
ମୋ ମୁଣ୍ଡ ବୁଲେଇଲା ଫାଷ୍ଟେ ଉଁ ବଉ କୁ ଖାଲି ମୁଁ କେତେ ପାଟିକଲି କଇଲି ବୋଉ ଆଉ ଏଇଟି କଣ ମିଶିଥିଲା ନା କଣ? ମୋ ବୋଉ କହିଲା ତୁ ଏରା କାଇଁ ଛୁଇଁଲୁ ଆଉ ସେଇଥିରେ ଭାଙ୍ଗ ମିଶେଇଥିଲେ ବାପା ଭାରିକା ମୁଁ କହିଲି ଭଗବାନ ମୁଁ ମୋ ମୁଣ୍ଡ ବୁଲଉଛି ଖାଲି ତା ବୋଉ କହିଲା ହଉ ତୁ ଶୋଇ ପଡ। ଶୁଇଲି ଯେ ଏକାଥରେ ସନ୍ଧ୍ୟା ବେଳେ ଦିନ ସାରା ଆଉ କଣ ହେଲା ବି ମୁଁ ଜାଣିପାଇଲିନି।
ଏକାଥରେ ସନ୍ଧ୍ୟା
ହୁଁ।
ଏ ବୋପା ମା!
ମୁଁ କେବେ ଜାଣିିନଥିଲି ବା ମତେ ତ ଦହି ବଲି ଦେଖାଯାଉ ଆ ମୁଁ ପିଇଦେଲି
ହୁଁ। ହ
ହେନ୍ତି ବି କିଛି ଜଣା ପଡିଲାନି ମତେ ପିଇଲି ଯେ ପିିଇଲା ଟାଇମ ହଁ ଜଣା ପଡିଥାନ୍ତା ହଁ ଆରେ ଏଇଠି କଣ ମିଶା ହେଇଚି କି କଣ ପିଇ ନଥାନ୍ତି ଜଣା ପଇଲାନି ପିଇଦେଲି ଆଉ
ଅହଁ। ଆପଣ ଆଉ ଏଇନା କୁଆଡେ ବୁଲି
କୁହନ୍ତୁ?
କଣ କହିଲେ?
ତାପରେ ମୁଁ ପ୍ଲସ ଟୁ ପରେ ଗୋଟେ ବର୍ଷ ଗ୍ୟାପ୍ କରିଦେଇଛି। ଆ ସେଇ ଟାଇମରେ ମୁଁ ଗୋଟେ ଜାଗାରେ ଡିଉଟି କରୁଥିଲି କିନ୍ତୁ ଝିଅ ପିଲା ଧୁ ତା ଡିଙ୍କ୍ କରନ୍ତି। ଯା
ହଁ କଉଠି?
ନିସଢାରେ କମ୍ପାନୀରେ ବି ଖାଲି କମ୍ପ୍ୟୁଟର କାମରେ ଆଉ।
ହୁଁ ହୁଁ। ଯାଆ ହଉ ଫୁଣି ପ୍ଲସ ଥ୍ରୀ ପୁଣି କେମିତି କଲେ?
ସେଇ ପଇସାରେ ହିଁ ଇନକମ ପଇସାରେ ମୁଁ ପାଠ ପଢୁଛି ବାପା ମାଙ୍କୁ ବିଲକୁଲ ମାଗୁନି।
ଆଉ ଭଲତ ଆଉ ଏବେବି ଏବେବି କରୁଛନ୍ତି ଇନକମ?
ହଁ ସେଇରେ ଏବେ ଏଇ ମୋବାଇଲ ଟା ଯାହା ଏଇ ସାଙ୍ଗ ବତେଇ ଦେଇଥିଲେ ଆଉ ଏବେ ମୁଁ ପା ପାଟଟାଇମ ଜବ କରୁଛି ଆଉ।
କଉ କୋ ଏଇ ଯଉ ଇଏ
କମ୍ପ୍ୟୁଟରରେ ହିଁ ସବୁ କାମ।
ଓ ହଁ। ଆଉ କଲେଜ କେତେବେଳେ ଯାଉଛନ୍ତି ନା କଲେଜ ଆସିକି?
କଲେଜ କଲେଜରୁ ଆସିକିନାମ। ମୁଁ ଯୋଉଠି ଡିଉଟି କରୁଛି ସେଇଠି ମୁଁ ଜଣେଇ ଦେଇଛି। ସାର୍ ମୁଁ ଏତିକିରୁ ଏତିକି କ୍ଲାସ୍ କରୁଛି ତ ଯୋଉଁ ଟାଇମରେ ମାନେ ମତେ ଦେଇପାରିବେ କି? ଆପଣଙ୍କ ଇଛା ଜଦି ଆପଣ ଚାହାନ୍ତି ଗୋଟେ ଇଏ ଆସିକିନି ଯେ କାମ କରୁଛି କଣ ତ ହଁ କରିବେ ନହେଲେ ନାହିଁ। ହେ ସାର୍ କହିଲା ହଉ ତୁ କଲେଜ ସାରିକିନା ଆସିବୁ କଲେଜ ଗଲେ ମ ମାର୍କ ସେଇ ଦିଟା କ୍ଲାସ କି ତିନିଟା କ୍ଲାସ କରିଦେଇକି ପଳେଇବା।
ହୁଁ ହୁଁ, ଭଲ। ଆପଣ ଆଉ କଣ ବୁଲାବୁଲି? କୋଣାର୍କ ଯାଇଛନ୍ତି କୋଣାର୍କ ମନ୍ଦିର?
ହଁ ଯାଇଛି। କିନ୍ତୁ ଏବେ ଯାଇନ, ଚନ୍ଦ୍ରଭାଗାର, ହଁ
ହଁ ହଁ, କେବେ? ହ
ଏ ବର୍ଷ ଯାଇନି ଗଲା ଗଲା ବର୍ଷ ବି ଯାଇନି ତା ଆଗ ବର୍ଷ ଯାଇଥିଲି।
ହଁ ହଁ
ଗଲେ ରାତିକୁ ତ ଯାଉନା, ତ ହେଇଥି ଆମେ ରାତିରେ କଟେଇ ଦଉ ତାପରେ ଯାଇକିନି ତା ପରଦିନ ଆମେ ରୁମକୁୁ ଯାଉ କି କଣ ନହେଲେ ଯାଇକିନି ଗାଧୁଆ ଗାଧିକିନି ଠା ଠାକୁରଙ୍କୁ ଦର୍ଶନ କରିକି ଯିବୁ ରୁମରେ ରିହିବା ପାଇଁ ଖାଇବା ଧରିକିନା ସେମିତି ଆଉ।
ହୁଁ ହୁଁଁ
ଆମେ କିନ୍ତୁ ରାତିକୁ ତ ବାହାରିକିନି ଏମତି ନହଲେ ଯାଉ।
ରାତିକୁରୁ ଯାଅ ସାଙ୍ଗମାନେ?
ହଁ ସାଙ୍ଗ ମାନଙ୍କର ସହିତ ରାତିକୁ ଆମେ ଯାଉ ତାଙ୍କର ଗୋଟେ ମଜା।
ହୁଁ, ଗାଡିରେ ଯାଅ ନା ଟ୍ରେନ ରେ?
ହଁ ଥରେ ୟାଙ୍କର ଗାଡିରେ ଯାଇଥିଲୁ, ଆମେ ଯେତବେଳେ ତିନି ଜଣ ସାଙ୍ଗ ଯାଇଥିଲୁ ନା ନା ତାଙ୍କ ସ୍କୁଟିରେ।
ଓ ହୋ
ତିନି ଜଣ ଯାଇଥିଲୁ ଯେତେବେଳକୁ ସ୍କୁଟିରେ ଯାଇଥିଲୁ, ଆଉ ଯେତେବେଲେ ଆମେ ଚାରି ପାଞ୍ଚ ଜଣ ଯାଇଥିଲୁ ଟ୍ରେନରେ ଯାଇଥିଲୁ।
ହା ଭଲ ଆଉ
ହୁଁ
ହୁଁ ଟ୍ରେନ ରେ ତ ଯିବା ଭାରି ଭଲ ପୁରା ବୁଲିବା ବୁଲି ଆସିବ।
ଆପଣର ବେଷ୍ଟଫ୍ରେଣ୍ଡ ଅଛନ୍ତି?
ଉମ ନା।
ହ
ହଁ
ସାତ ବର୍ଷ
ମୋ ଥିଲା ଯେ ମୋ ଥିଲା ଯେ ବାହା ହେଇ ପଡ଼ିଲେଣି ଆଉ, ବ୍ୟସ୍ତ ରହିଲେ ଆଉ।
ତଥାପି କଣ ଆପଣ କଥା ହଉନାହାନ୍ତି?
ନା, ହଁ କଥା ହଉଛି ଯେ, ଆଇଲେ ଘରକୁ ଡାକୁଛି ଆସେ ଜୟଶ୍ରୀ ଆ ବୁଲିଯିବା ୟାତା,
ମୋବାଇଲରେ କିନ୍ତୁ କଥା ହେଉ ନାହାନ୍ତି?
ନା ମୋବାଇଲରେ ମୁ ତ କଥା ସିଏ ବାହା ହେଇକି ଛୁଆ ପିଲା ସଂସାର କଲାଣି ଆଉ।
ହଁ ଟାଇମ ଦିଅନ୍ତିନି ସାଙ୍ଗକୁ କିଛି ସେୟାର କରନ୍ତିନି?
ନା ସେୟାର କରୁଛେ ଆଉ ଏବେ କରୁନି, ଆମେ ଆର ଜଉ କରାଯାଏ ଆଉ କଣ ସାଙ୍ଗ ମାନେ ସେୟାର କର
ହଁ ହଁ ହୁଁ ହୁଁ ମୋ ସାଙ୍ଗ ମାନେ ମ୍ୟାରେଜ କରି ସାରିଲେଣି ତଥାପି ତାଙ୍କ ହଜବେଣ୍, ମୁଁ
ହୁଁ
ସେୟା ଆମେ ତିନି ଜଣ ଯାକ ବାକି ସ୍କୁଲରେ ବି କ୍ଲୋଜ ଫ୍ରେଣ୍ଡ ଯେମିତି ସେମିତି ଆମେ ସଦାବେଳେ। ଆମ ସାଙ୍ଗକୁ କିଛି ଯଦି ଭୁଲ କରିଦେଇଥାଏ, ହଁ ମୋ ସାଙ୍ଗ ଯଦି ସେ ରୋଷଇରେ କିଛି ଭୁଲ କରିଦେବ, ତ ଜିଜୁ ଆମର କଲ୍ କରିକି ଏଠି କହିବ ଜାଣିଛୁ ତୋ ଭଉଣୀଟା ଏମିତିଟା, ଏମତିଟା, ଆ ଭଲ ମିଷ୍ଟେକ୍ କରି କହୁଥିବୁ ଯେ ମୋ ଭଉଣୀ କୁ କଣ ପାଟି କରୁଛ?
ଆଉ
ତାଙ୍କର ଲ ଲ ମ୍ୟାରେଜ ନା ତ ସେଇ
ହଁ ହଁ ହଁ ହୁଁ ଭଲ ସାଙ୍ଗ ଆଉ।
ହଁ ଅଁ
ଆଉ କ? ପାଗ ତ ଏ ବର୍ଷା ପାଗ ହଉଛି, ଦେହ ଖରାପ
ମେଡ଼ିସିନ୍ ଖାଇଦେଲେ ଠିକ
ହଁ ଅଁ ମେଡ଼ିସିନଟା ଆଜି ଖାଇବା ଦିଆ ଯିବ।
ମତେ ଭିତିରିଆ ମୋର ବିପି ଲୋ ଅଛି ଯେ, ମାନେ ଅଧିକ ଖରା କି ଅଧିକ ଷ୍ଟ୍ରେସ୍ କି ଖାଇନାନ୍ତି, ପିଇନାନ୍ତି, ନା ମୁଁ ମେରେଜ କୁ ଯାଏ, ମୋତେ ତ ପ୍ରବଳ ସାଲାଇନ୍ ଲାଗୁଛି।
ଶୋଇପଡ ତାହାଲେ।
ଖାଲି ସାଲାଇନ ଲାଗିଲେ, ଚାରିଆଡେ ଖାଲି ଖଣ୍ଡିଆ ନୁହୁଁ କଣା ହେଇଯାଇଛି ଯେ, ମତେ ଭଲ ଲାଗୁନି। ଏବେ ବି ହେଇ
ହେ ଭଗବାନ।
ଖାଲି କାମ, ନାଇଁ ଏଇଥରକ ଯୋଉ ଭ ହେଇ ଗଲି, କେତେବେଳେ ମୋତେ ମେଡ଼ିକାଲ ନେଇଛନ୍ତି କି କଣ ମୁଁ ଜାଣିନି? ମୁହଁରେ ଦିଟା ସାଲାଇନି, ଦିଟା ଇଞ୍ଜେକସନ ମାରି ସାରିଲେଣି।
ହେ ଭଗବାନ।
ହୁଁ ବିପି ଲୋ ବହୁତ ଅଛି।
ଆପଣଙ୍କ ଘରେ ଆସୁନି ହଷ୍ଟେଲୁ?
ଘରେ ମୁଁ ଜଣାଏନି ମୋ ଦେହ ଖରାପ ହେଲେ, କାଳେ ମା
ଏହୁଁ
ଏ ବାପା, ଆ କିଏ ନେଇକି ଯାଏ ମେଡିିକାଲ?
ହ ସାଙ୍ଗସାଥି ନହେଲେ ବୟଫ୍ରେଣ୍ଡ ଅଛନ୍ତି। ବୟ ଫ୍ରେଣ୍ଡ ମାନେ ଯଦି ଡକେଇ ଦେଲେ, ସେ ନେଇଯାଆନ୍ତି, ବହୁତ ବି ଗୋଟେ ପୁଅ ପିଲାଟେ ଅଛି ହଉ ହଉ।